ହ୍ୟାଲୋ।
ହଁ କଣ କରୁଛ?
ଏଇ ବସିଥିଲି ଏଇନେ ଆଉ।
ତମ ପୁଅ ପାଠ ପଢୁଚି।
ପୁଅ ହଁ ପାଠ ପଢୁଛି। ସେ ଛୁଟି ଅଛି ତ ଘରକୁ ଆସିଥିଲା ଯେ ଟିକେ ରଜ ଛୁଟି ପାଇଁ ଏବେ ଟିକେ ଟଟିୁସନ ଫିଉସନ ବନ୍ଦ। ପାଠ ଟିକେ ଏ ସ୍କୁଲ ପୁଣି କାଲିଠୁ ଯିବେ ଟ୍ୟୁସନ ହେବେ, ପାଠ ପଢିବେ।
ତମର କାଲିଠୁ ସ୍କୁଲ ଖୋଲା କି?
ଆଉ ସ୍କୁଲ ଆଜିଠୁ ଖୋଲିଦେଲା ପା ଏପଟେ।
ଓହୋ ଖରା ଟିକେ ସିଆଡେ କମ ଅଛି, ସେଥିଲାଗି। ଇଆଡେ ବାଇଶ ତାରିଖ ପକେଇଦେଲା ବା। ଖରା ଅଧିକ ହେଲା ଯେ ବାଇଶ ତାରିଖ ପକେଇଦେଲା ଯୋଉ ସ୍କୁଲ୍।
ଓହୋ ଆଉ ଝିଅ ଅ କଣ ପଢୁଛି ଏଇନେ?
ତାର ୱାନ୍ କ୍ଲାସ। ୱାନ୍ କ୍ଲାସରେ ସେ ତ ସବୁ ମୋ ମୋବାଇଲ ଲାଗି ବାୟା ହେଇଯାଉଛନ୍ତି। କେମିତି କଣ ସେ ମୋବାଇଲ ଛାଡିବ କହିଲ ଟିକେ?
ହଁ ବା ଆଜିକାଲି ଛୁଆ ତ ସେଇ ସବୁ ଛୁଆ ସେଇଆା ଖାଲି ମୋବାଇଲି କିନ୍ତୁ ସେଟା ଭଲ ନୁହେଁ ଛୁଆ ଆଖି ପ୍ରତି ଖରାପେ, ବ୍ରେନ ବି ସବୁବେଳେ ମୋବାଇଲରେ ତା ଯୋଉ ମୋବାଇଲ ଇଫେକ୍ଟ ପଡିବ ଆଖି ବ୍ରେନ ଉପରେ ଯୋଉଟାକି ଛୁଆଙ୍କର ମାନେ ଆଜ କାଲି ତ ସବୁ ଛୁଆ ଖାଇଲାବେଳ ମୋବାଇଲି, ପଢିଲାବେଳ ମୋବାଇଲି କିନ୍ତୁ ସେଇ ସବୁରୁ କେମତି ଆମେ ତାଙ୍କୁ ଦୂରେଇବା। ଆଁ ଆଜିକାଲି ମାଆମାନଙ୍କର କଣ ହଉଛି କହିଲ ଛୁଆ ଦିନୁ ତାଙ୍କୁ ଅଭ୍ୟାସ କରିଦଉଛନ୍ତି ସେମାନେ ଆଗରୁ ଥିଲା ଆ ସବୁ ମାନେ ସବୁ ଛୁଆ ମାନଙ୍କୁ ମାଆମାନେ ଗପ କହିକି କି ବୁଲେଇକି ସବୁ ଜିନିଷ ବାଆଁରାନ୍ତି। ଛୁଆ ଚଗ୍ ଜିଦି କଲେ କି ନ ଖାଇଲେ ଏବେ ତ ଲୋକଙ୍କୁ ସୁବିଧା ହେଇଯାଉଛି ନା ଛୁଆ ଯେ ମୋବାଇଲ ଟିକେ ଦେଖେଇ ଦେଲେ ସେମାନେ ଚୁପ୍ ହେଇଯିବେ କିନ୍ତୁ ସେଇଟା ଛୁଆ ଦିନୁ କରି କରି ତାଙ୍କର ଅଭ୍ୟାସ ଯେ। ସେମାନେ ହେଲା ଛୁଆ ବି ଆମେ ଏଟା ଆକ୍ଚୁଆଲି ଘର୍ ଛୁଆ ତ ଏବେ ଆଜିକାଲି ଛୁଆ ମାନୁନାହାନ୍ତି। ଛୋଟ ଛୁଆ ହେଲେ ବି ସେମାନେ ପୁରା ଆଗ ଛୁଆ ଯେମିତି ଟିକେ ଆଗକାଳିଆ ଛୁଆ ଟିକେ ଏଁ ସବୁ ଜିନିଷ ମାନୁଥିଲେ, ଗୋଟେ ଘରେ ବହୁତ ଛୁଆ ଥିଲେ କିନ୍ତୁ ଏତେ ଚଗଲା ହଉନଥିଲେ ଏବେ କିନ୍ତୁ ଗୋଟେ ଛୁଆ କୁ ବି ସମ୍ଭାଳିବା ବହୁତ କଷ୍ଟ ହେଇଯାଉଛି। ତ ମୋବାଇଲରୁ ତାଙ୍କୁ କିନ୍ତୁ ଦୂରେଇ ରଖିବା ନହେଲେ ନାହିଁ ତାଙ୍କ ଆଖି ଉପରେ ପଡ଼ିବ ପ୍ରଭାବ ବ୍ରେନ ଉପରେ ବି ପଡ଼ିବ। ତ ତାଙ୍କୁ ଆମେ ସେ କିଛି ଜିନିଷ ଜିଦ୍ଦି କଲାବେଳେ ତାଙ୍କୁ ଆମେ ବାଆଁରେଇବା। ଗପ ଦ୍ଵାରା ହଉ ଗପ କହିକି ବାଁରେଇଦବା କି କୋଉଠି ଗୋଟେ ଜାଗାକୁ ଟିକେ ଦେ-ବୁଲେଇକି ଦେଖେଇକି ବାଁରେଇ କିନ୍ତୁ ମୋବାଇଲ ଜମା ବି ଦବନି ନହେଲେ ଛୁଆ ମାନେ ପାଠ ସବୁ ପଢିବେ ମନେ ରଖିବେ କିନ୍ତୁ ଦିନକୁ ଦିନ ତାଙ୍କର କିନ୍ତୁ ମୁଣ୍ଡ ତାଙ୍କର ବ୍ରେନ୍ ଉପରେ ପ୍ରଭାବ ପଡ଼ିବ ଆଖି ଉପରେ ପ୍ରଭାବ ପଡ଼ିବ, ଯୋଉଟା କି ଆଜିକାଲି ଛୋଟ ଛୁଆଙ୍କୁ ଦେଖିବ ବି ଚଷମା ୟୂଜ୍ କଲେଣି।
ହଁ ପା ତାର ଗୋଟେ ସାଙ୍ଗଟେ ସିଏ ସେମତି ଆଖି ଖରାପ ହେଇଛି ଯେ ସେ ଚଷମା ଲଗେଇଲାଣି। ସେଇ ମୋବାଇଲ ଦେଖି ଦେଲେ ତ ଆଉ ଦେଖାାଯାଉନି ତାକୁ।
ହଁ ତମେ ବି ଯେତେ ଚେଷ୍ଟା କରିବ ଝିଅକୁ ଟିକେ ମୋବାଇଲ ଠୁ ଦୂରେଇବ ତାକୁ ଯେତେବେଳେ ଯିଦି କିଛି କଲା ତାକୁ କିଛି ଜିନିଷ ଦେଇକି ବାହାର ଦବ କି ଏ ଗପ କି କଣ ଗୋଟେ ଅଲଗା ଜିନିଷରେ ତା ମାଇଣ୍ଡ ଟା ପୁରରେଇ ଦବ କିନ୍ତୁ ମୋବାଇଲ ଟିକେ ଦୂରେଇକି ରଖ। ।
ନା ମୁଁ ସେଇୟଆ କରୁଛି ତକୁ ଯ କରୁଛି ମାନେ ତ କଣ? ଯଦି ବି କେତେବେଳେ ଦଉନି ତ ଯୋଉ ଟାଇମ ଟା ଦଉଛି ତ କଣ୍ଡିସନ କରୁଛି ଦଶ ମିନିଟ ଦବୁ ଯଦି ଦେଖ ଏଗାର ମିନିଟ୍ ହେଲେ ଦେବିନି ସେ ଦଶ ମିନିଟ ଦେଖିକି ଦଉଛି ସେ ଦଶ ମିନିଟ୍ କେମିତି ଛଡେଇବି ସେଇ। ।
ହୁଁ ଧୀରେ ଧୀରେ ହଁ ଛୁଆଙ୍କର ଅଭ୍ୟାସ ହେଇଯାଇଛି। ସେମାନେ ତ ହଠାତ ଏଇନି ଟିକେ ମାନେ ତାଙ୍କର ସେ ଅଭ୍ୟାସ ଟା ଅଛି ନା ଟିକେ ଇଏ ହଉନି ତମେ ସେମତି ଟାଇମ କରିକି ଦଶ ମିନିଟ ପାଞ୍ଚ ମିନିଟ କରିକି ତାଙ୍କୁ ଧୀରେ ଧୀରେ ଚେଷ୍ଟା କରିବ ଟିକେ ମାନେ ଧୀରେ ଧୀରେ ତାଙ୍କୁ ବାହାରଇକି ଟ ଚେଷ୍ଟା କରିବୁ ଏବେଠୁ ଅଭ୍ୟାସ ଟା ଟିକେ ଭାଙ୍ଗିଦବା ପାଇଁ। ତଥାପି ତ ଆଜିକାଲି ଛୁଆ ମାନୁନାହାନ୍ତି। କିନ୍ତୁ ଚେଷ୍ଟା କରିବ ତାଙ୍କୁ ଟିକେ ଅଲଗା ଜିନିଷ ବାହାରଇବ ଗପ କି ଅଲଗା କିଛି ଦେଖେଇବ କି ଖେଳ ନା ମେଞ୍ଚେ କିଣିକି ଆଣିକି ପଛେ ଦବ କହିବ ଖେଳ, କି ବଲୁ ଧୀରେ ଧୀରେ ଏ ଟିକେ ଛୁଆଙ୍କୁ ଏଥର ଇଏ କରିବେ ଆଉ ନହେଲେ ଏ ଆଉ ଭବିଷ୍ୟତ ପାଇଁ ଛୁଆଙ୍କ ଦେହ ପ୍ରତି ଖରାପ ମାଇଣ୍ଡ ସବୁବେଳେ ଚିଡ ଚିଡା ହେବେ ସେମାନେ ଟିକେ ଟିକେ କଥାରେ ଚିଡି ହେବେ ଏବେକାର ଛୁଆ ଦେଖିବ ଟିକେ ଟିକେ କଥା ଚିଡି ହେଇଯାଉ
ହଁ ବା ସେଇ ତ ସେଇ ମୋବାଇଲ ଲାଗି ସବୁ ମାନେ ଷ୍ଟେ ହେଇକି ଗୋଟେ ଜାଗାରେ ରହିଯାଉଛନ୍ତି ଛୁଆ ଆଉ। ଆଉ ପାଠକୁ କିଏ ଅନ ନଉଛି ନା ଆଉ କାହାକୁ? ନଉଛି ପାଠ ଟୋଟାଲି ମାନେ ପାଠ ପଢୁଛି ସେ ପାଠ ପଢୁଛି ଟିଉସନ ଯାଉଛି। ସ୍କୁଲ ଯ ଯେତେବେଳେ ଖୋଲା ଥିବ ସ୍କୁଲ ବି ଯାଏ ଟାଇମ ପାଏନି ମୁଁ ମୋବାଇଲ ଦିଏନି କିନ୍ତୁ ଏ ଯୋଉ ଛୁଟି ଟା ହଉଛି ସେ ଘରେ ରହୁଛି ନା ସେ ଖାଲି ମୋବାଇଲ ଦେଖିବି। ତଥାପି ତାକୁ ବହୁତ । ତୁ ଗଡା ଖେଳନା ଆଣିକି ଦେଇଛି ମୁଁ କହିଲି ତୁ ଏଠି ଘର ତିଆରି କର ଯାହା କର କିନ୍ତୁ ମୋବାଇଲ ଦେବିନି ହେଲେ ବି ତ ଯାହା। ଟିକେ ଦରକାର ତଥାପି ତାକୁ କମେଇ କମେଇ କମେଇ କମେଇ ଦଶ ମିନିଟ ଆଣିଲେଣି ଦଶ ମିନିଟ ଲେଖା ସେ ଦେଖିବ କିନ୍ତୁ ସେତିକି ଟୋଟାଲି କେମିତି ମୋବାଇଲ ଟା ବନ୍ଦ ହବ ସେଇ କଥାଟା ଭାବୁଛି କିନ୍ତୁ ଦଶ ମିନିଟ କଣ ସେ ଟୋଟାଲି ଯାହାେଲେ ଛୁଆ ତ ବନ୍ଦ ହଉନାହାନ୍ତି ।
ହଁ ଆହୁରି ବି ଗୋଟେ ଛୁଆଙ୍କ ଉପରେ ଏଇ ପଢୁଛି ଆଗରୁ କଣ କହିଲ ଉ ସମସ୍ତେ ଗାଁ ରେ ରହୁଥିଲେ ଗାଁ । ରେ ଅଧିକ ଅ ଘରେ ଦେଖିବ । ଗୋଟେ ଘରେ ଦୁଇ ତିନି ଛୁଆ ରହୁଥିଲେ ।
ବୁଢା ବା ବୁଢୀ ମା ସାଙ୍ଗରେ ବି ରହୁଥିଲେ ଆଡଯେଷ୍ଟ ହେଇଯାଉ । ଥିଲା ଆଉ ଏବେ କୁଡିଆ ରହିଲା ବେଳକୁ । ସିଏ ବି ବୋରିଂ ହେଇଯାଉଛନ୍ତି ବହୁତ ।
ହଁ ସମୟ ବିତଉଥିଲେ ସେମାନେ ଖେଳୁ ଯାଉ ଦେଖିବ ଆଗରୁ ଛୁଆ ସବୁ ଛୁଟି ହେଲା ମାନେ ଖେଳିବେ ସାଙ୍ଗହେଇକି ଏବେ କିନ୍ତୁ ଛୁଆ ଖାଲି ମୋବାଇଲ ଦେଖିବେ କେମତି ଆମେ ଟିକେ ଫ୍ରି ସମୟ ପାଇବୁ ମୋବାଇଲ ଦେଖିବା । ଗେମ୍ ଖେଳିବା କିନ୍ତୁ ଆଗରୁ ସବୁ । ସାଙ୍ଗ ହେଇକି ବାହାରେ ଖେଳୁ ।
ଆମ ଛୁଆ ବେଳେ ଆମେ । ଖେଳିବାକୁ ଟିକେ କହିଲେ ଆମକୁ ଚିଡୁଥିଲେ ଏଇନା ଆକୁ କୁହାହଉଛି ଖେଳେ ଏମାନେ ଶୁଣୁନାହାନ୍ତି ।
ହଁ ଆମେ କେତେ ଖେଳୁଥିଲେ ଯେ ଘର ଲୋକ । ଚିଡୁଥିଲେ କେତେ ଏମାନେ ବାହାରେ ଯାଇି ଖେଳୁଛନ୍ତି । ଘରେ ଟିକେ ରହୁନାହାନ୍ତି। କିନ୍ତୁ ଏବେ ଛୁଆଙ୍କୁ ଆମେ କହୁଚେ ବାହାରେ ଟିକେ ଯାଆ ଖେଳିବ କିନ୍ତୁ ଛୁଆ ଘରେ ମୋବାଇଲ ଦେଖିବୁ ପଛେ ଖେଳି ଯାଉନାହାନ୍ତି। ସେଇ ରା ଦିନ କୁ ଦିନ ଲୋପ୍- ପି ପାଇଯାଉଛି। ଛି ଆ । ଆମେ ମାନେ ସ ଛୁଆଙ୍କୁ ସବୁ। ଶିଖିବା କଥା ସାଙ୍ଗ ବାହାରେ। ଟିକେ ଖେଳ ସମସ୍ତେ । ଛୁଆ ଙ୍କ ସାଙ୍ଗରେ ଘର ଲୋକ ଜେଜେବାପା, ଜେଜେମା ହଉ କି ଆଉ ଯିଏ ସଦସ୍ୟ ଥିବେ ସମସ୍ତ ଙ୍କ ସାଙ୍ଗରେ ଟିକେ ଖେଳ କି ତାଙ୍କ ସାଙ୍ଗ ଟିକେ ସମୟ ବି। ତା କାରଣ ସେ ମାନେ। ବୁଢା ବୁଢୀ ହେଇଯାଇ ଥିବେ ନା ଅଳ୍ପ ଦିନେ ଆଉ ସେମାନେ ଜାଣନ୍ତୁ ଜେଜେବାବା ଥିବେ ନା ଅଳ୍ପ ଦିନି ଆଉ ସେମାନେ ଜାଣନ୍ତୁ ଜେଜେବାପା କଣ ଜେଜେମା କଣ କିନ୍ତୁ ଏବେକା ଛୁଆ ସେସବୁ କୁ ଟିକେ କମ ହେଇକି ତାଙ୍କର ଟିକେ ମୋବାଇଲ ପ୍ରତି ଅଧିକ ଟିକେ ଇଏ ରହୁଛି।
ଆ ତମ ପୁଅ ଟା କଣ କେମିତି ପାଠ ପଢ଼ୁଛି।
ଆମ ପୁଅ ବି ସେମିତି ପ ପାଠ ଅଛି । ପାଠ ପଢୁଛି କିନ୍ତୁ ତ ଏଇ ଛୁଟି ହେଲା କି ଖେଳୁଥିବ ଯେତେବେଳେ ଫାଙ୍କା ଟିକେ ଦେଖିଦବ କି ମୋବାଇଲ ଟେ ଦେଖିଦବ ମୁଁ ମୋବାଇଲ ଖେଳି-ଧରିବି ମୋବାଇଲ ଟିକେ ଦେଖିବି ଗେମ୍ ଖେଳିବି ଯାହା ହେଲେ ଗେମ୍ ଖେଳୁନି କିନ୍ତୁ ଯୋଉ ଭିଡିଓ ଫିଡିଓ ୟୁ- ଟୁବ୍ ହେଲା। ସେଇ ଛୋଟ ଛୁଆଙ୍କ ଜିନିଷ ହେଲେ ବି- ସବୁବେଳେ ଟିକେ ଦେଖିବେ ସବୁବେଳେ ଦେଖି ବେନି ସ୍କୁଲ ଯେତେବେଳେ ଥିଲା ସ୍କୁଲ ଆଉ ଟ୍ୟୁସନ ରେ ସମୟ ପଳଉଥିଲା ତାର ଏବେ କିନ୍ତୁ ଟିକେ ଛୁଟି ହେଲାଠୁ ଗାଁକୁ ଆସିଲାଠୁ ଟିକେ ସେ ଟିକେ ମୋବାଇଲ ଦେଖିବ। ସେମାନେ ବି ଏକୁଟିଆ ରହୁଛନ୍ତି। ଆଉ- କଣ କରିବେ।
ହୁଁ ହୁଁ।
ଧୀରେ ଧୀରେ ତାଙ୍କୁ ଆଉ ଛଡ଼େଇବାକୁ ଚେଷ୍ଟା କରୁଛୁ। କାରଣ ଖେଳ ନା ପଛେ କିଣିକି ଦେଇଦଉଛୁ ଖେଳ ଆଉ ଆମ୍ ପୁଅ ଟିକେ ବେଶୀ କଲର କରିବାକୁ ବେଶୀ ପସନ୍ଦ କରେ ଡ୍ରଇଂ ସବୁ। କଂଲର୍ ତାର ମେଞ୍ଚେ କଂଲର୍ କିଣା ହେଇଯାଇଛି ଡ୍ରଇଂ କିଣା ହେଇଚି ଯେତେବେଳେ ଫାଙ୍କା ଟାଇମ୍ ମିଳୁଛି ଆମେ କୁ ଏଇ ରା
ଯୋଉଟା ଛୁଆଙ୍କର ଭଲ ହଉଛି ଯୋଉ ଇଏଟା ଭଲ ଯୋଉ ଲାଇନ ରେ ଛୁଆ ଯାଉଛନ୍ତି ।ତାଙ୍କୁ ସେଇଥିରେ ଟିକେ ଉତ୍ସାହିତ କରିବ ଯେ ସେ ସେଇ ଲାଇନ ରେ ଭଲ ଧରିବେ । ସେଇ ଡ୍ରଇଂ ଟା ହେଲେ ବି ଭଲ।
ହଁ ସେ ବା ସେଇଆ ତାର ଟିକେ ଡ୍ରଇଂ ପ୍ରତି କଲର ପ୍ରତି ବହୁତ ଇଏ ସବୁବେଳେ ଆସୁ ନଆସୁରେ କରିକି ଚିତ୍ର କରିକି କଲର କରିଦବ। ଆମେ ସେଇଥିାଇଁ ତାକୁ ଡ୍ରଇଂ ବୁକ୍ ରେ ଆଉ କଲର ସବୁ ଆଣିକି ଦେଇଦଉ ଫାଙ୍କା ଟାଇମ୍ ରେ ଆମ କ ତୁ ସେ ଚିତ୍ର ପଛ କର କିନ୍ତୁ ମୋବାଇଲ ରେ
ମୋବାଇଲ ରେ ଦେଖେଇବନି ସେ ଯୁଆଡୁ ହେଲେ ମାଇ ସେଇଟା ସେଥିରେ ରହିବା ଦରକାରେ।
ହଁ।
ତାପରେ ଏବେ ଯୋଉ ପାଠ ଦଉଛନ୍ତି ନା ୱାନ୍ କ୍ଲାସ ଟୁ କ୍ଲାସ ଛୁଆଙ୍କର ଯୋଉ ପାଠ ଦେଇ ଦଉଛନ୍ତି ପୁରା ଛୁଆଙ୍କ ପାଇଁ ବି ହେବି ହେଇଯାଉଛି ପୁରା।
ହୁଁ ଆ ହଁ ତ ଏବେ ଛୁଆଙ୍କର ୱାନ୍ କ୍ଲାସ୍ ରୁ ପୁରା ତାଙ୍କର ଛୁଆ ବି ବହୁତ ଷ୍ଟ୍ରେସରେ ପାଠ ପଢ଼ୁଛନ୍ତି। କେତେ ସେମାନେ ବି ଆମେ ବୟସ ହେଲା ବେଳକୁ କେତେ ବି ପଢ଼ୁନଥିଲେ। ଏବେ ଛୁଆ ଯେମତି ତାଙ୍କର ପାଠଟା ମାନେ ଯେମିତି ସବୁ ବହି ତାଙ୍କ ସିଲାବସ୍ ସେନ୍ ସବୁ ହେଇଯାଉଛି ଛୁଆ ଛୋଟ ବେଳୁରୁୁ ପୁରା ଷ୍ଟାଣ୍ଡାର୍ଡ ୱାନ ରୁ ବି ସେମାନେ ବହୁତ ମାନେ ପ୍ରେସର ଦେଇକି ପାଠ ପଢୁଛନ୍ତି।
ଷ୍ଟାଣ୍ଡାର୍ଡ ୱାନ ରେ ମିଆଥ, ଇଂଲିଶି ଯେମତି ଦେଇଛି ହିନ୍ଦୀ ଦେଇ ଛି ଆମର ତ ଆମେ ଏଇଟ୍ କ୍ଲାସ୍ ପଢିଲା ବେଳକୁ ହିନ୍ଦୀ ସାଁସକ୍ରିରିଟି ଥିଲା। ଅପସନ ଥିଲା ଯୁଆଡ଼ୁ ହେଲେ ଗୋଟେ ନେବେ ଏବେ ଛୁଆଙ୍କର କମ୍ପଲସରୀ ହିନ୍ଦୀ।
ହିନ୍ଦୀ ଛୁ ଷ୍ଟାଣ୍ଡାର୍ଡ ୱାନ ରୁ ହି ହିନ୍ଦୀ, ଇଂଲିଶି, ମ୍ୟାଥେ ସେମାନେ ଆମେ ବା କହିବାକୁ ଗଲେ ଛୁଆ ଦିନୁ ମାନେ ସବୁ ଜିନିଷ ଟିକେ ଲେଟ୍ ରେ ଶିଖିଛେ। କିନ୍ତୁ ସେମାନେ ପୁରା ଏବେଠୁ ସେଇ ଜିନିଷ ଗୁରା ଶିଖିଛନ୍ତି। ଭଲ ଯେ କିନ୍ତୁ ଅ ସମସ୍ତେ
ଭଲ ଯେ ଛୁଆଙ୍କ ଉପରେ ପ୍ରେସର ଆସିଯାଉଛି ନା ପୁରା ପାଠ ପୁରା ହେବି ହେଇ ତାଙ୍କ ଇଂଲିଶ ବହି ଏବେ କାର ମେଟ୍ରିକ ଛୁଆ ବି ପଢି ପାରୁନାହାନ୍ତି ୱାନ କ୍ଲାସ ର ଛୁଆଙ୍କର ଯୋଉ ଇଂଲିଶ ଆସୁଛି।
ହଁ।
ମୋ ଝିଅ ଟା ସେ ସେମିତି ପଢୁଛି ମାନେ ତାକୁ ଟିକେ ଟାଇମ ଟିକେ ମୁଁ ଦେଇ ପାରୁନି ନହେଲେ ବଢିଆ ପାଠ ପଢୁଛି ସେ। ଏଇ ସ୍କୁଲ ଛୁଟି ଲାଗି ଟିକେ ଚଗଲା ହଉଛି ଏବେ ଘରେ।
ହଁ ଆଉ ଆମେ ବି ଛୋଟ ଛୁଆ ତାଙ୍କୁ ବି ଚଗଲା ବୟସ ତାଙ୍କର ଏଇନଆ ସେଠିକି ଚଗଲା ହେବେ। କିନ୍ତୁ ତା ସହିତ ଆମେ ବି ତାଙ୍କୁ ଟିକେ ଦେଖ ଦେଖିବାକୁ ପଡ଼ିବ ପାଠ ବି ଦେଖିବାକୁ ହେବ ସବୁ ଜିନିଷ ଟିକେ ଦେଖିବାକୁ ହେବ ଆଉ ସେମାନେ ଯେଉଁ କିଛି ତାଙ୍କର ଏକ୍ସଟ୍ରା କିଛି ଯଦି ବି ଉଁ ସବୁ ଯୋଉ ଜିନିଷ ଅଛି ଚିତ୍ର ହଉ, ନାଚ ହଉ, ଗୀତ ହଉ ଯିଏ ଯୋଉ ଥରେ ସେ ଏସବୁକୁ ବି ଆମକୁ ଟେ ଦେଖିବାକୁ ପଡିବ। ଖାଲି ବି ପାଠ ପଢିଦେଲେ ହବନି ଛୁଆ ଅ ତାଙ୍କର ଯୋଉ କଳାଟା ଅ
ସାଧାରଣ ଇଏତ ରହିବା ଦରକାର ଆଉ।
ଯୋଉଟା ଯିଏ ଯୋଉଥିରେ କିଏ ଗୀତ ଗୀତ, କିଏ ନାଚ, କିଏ ଚିତ୍ର, ଯିଏ ଯୋଉଥରେ ବି ହଉ ଯୋଉ ଛୁଆଙ୍କର ଯୋଉ ରେ ଆଗ୍ରହ ଆମେ ତାଙ୍କୁ ସେ ସବୁ ବି ଦେଖିବାକୁ ଟିକେ ଦେଖିବ କାରଣ ସେ ସବୁ ବି ଶିଖିଲେ ସେମାନେ ବି ସେଥିରେ କିଛି ଖାଲି ତ ପାଠ ପଢିଦେଲେ ହବନି ନା ତା ସାଙ୍ଗରେ ଅଲଗା ସବୁ ଜିନିଷ ବି ଯାହାର ଥିବ ସେଗୁ୍ରା ବି ଦେଖ ଦେଖୀବ ଝିଅର ଯୋଟା ଭଲ ହଉ ତ ତାଙ୍କୁ ଟିକେ ସେଇଥିରେ ବି ସମୟ ଦବ ଆଉ।
ନା ମୋ ଝିଅର ମ୍ୟାଥ ଟା ବଢିଆ ହଉଛି ଯେତେବେଳେ ତାର ଯୋଉ ଏଲ କେଜି ଉଈ କେଜି ହଉଥିଲା ପଚାଶ ରୁ ପୁରା ପଚାଶ ମାନେ ଏଇ ଫଟି ଏଇଟି ଫଟି ନାଇ ଏମତି ରଖେ ମ୍ୟାଥରେ ଖାଲି ହିନ୍ଦୀ ଟା ଟିକେ ତାର କମି ଯାଉଛି ଓଡିଆ ଇଂଲିଶ ମ୍ୟାଥ ପୁରା ପଚାଶ ରୁ ପଚାଶ ଫୁଲ ରଖେ ସେ
ହଁ ଦେଖିବ ଛୋଟ ଛୁଆ ବି ତାଙ୍କୁ ଆମେ
ହୁଁ ନାଇଁ ପ୍ରେସର ଦିଆ ହଉନି ଯେତିକି ପଢୁଛି ସେ ଖୁସିରେ ପଢୁଛି କିନ୍ତୁ ତାର ତା ଭିତରେ ରୁ ମ୍ୟାଥ୍ ଟା ତାର ବଢିଆ ହଉଛି।
ହଁ ନାଇଁ ଭଲ ଛୁଆଙ୍କ ଏ ବି ଷ୍ଟ୍ରେସ ତାଙ୍କ ଖୁସିରେ ସେ ଯୋଉଟା ବି ମନେ ରଖିବେ ସେଇଟା ତାଙ୍କର ମନେ ରହିବ ଆମେ ବି ତାଙ୍କୁ ଷ୍ଟ୍ରେସ ଦେଇକି ପାଠ ପଢ଼ିଲେ ତାଙ୍କର ଏଇଟା କିଛି ମନେ ରହିବନି। ହଁ ଜଣେ ଜଣେ ଥିବେ କାଇ ପଢ଼ୁନି ବୋଲି ତାଙ୍କୁ ପୁରା ପ୍ରେସର ଦଉଥିବେ ସେ ସବୁ ନାହିଁ ସମସ୍ତେ ଙ୍କ ମାନେ ବ୍ରେନ ସମାନ ନୁହେଁ କିଏ ଧୀରେ ଧୀରେ ସେ ଜିନିଷ ଟାକୁ ବୁଝିକି ଜଣେ ଜଣେ ସାଙ୍ଗେ ସାଙ୍ଗେ ବୁଝିକି ମନେ ରଖନ୍ତି ଆଉ ଜଣେ ଜଣେ ପୁରା ଘୋଷି ଘୋଷି ମନେ ରଖନ୍ତି ଜଣେ ଜଣେ ବୁଝି ଦେଇକି ସାଙ୍ଗେ ସାଙ୍ଗେ ମନେ ରଖନ୍ତି।
ତମର ତାହେଲେ ସ୍କୁଲ ଖୋଲା ହେଇଗଲାଣି
ହଁ ଆମର ଆଜିଠୁ ଖୋଲା ହେଲାଣି କିନ୍ତୁ ଯାଇନି ପୁଅ ଆଜି ଯେହେତୁ ଏତେ ଦିନ ରହିଯାଇଛି ତାକୁ ଟିକେ ଭଲ ଲାଗୁନି ଯିବାକୁ ତ କାଲି କହୁଛ କାଲିଠୁ ଯିବ ସେ ସ୍କୁଲ ଆଉ।
ଓ ହଁ ଆମର ପା ଦେଇଥିଲେ ଅଠରରେ ସତରରେ ଫାଷ୍ଟ ପକେଇଲେ ମେସେଜ ତାପରେ ଅଠରରେ ପକେଇଲେ ପୁଣି ବାଇଶ ଖରା କମିଲାନି ନା। ଖରା କମିଲାନି ବର୍ଷା ହେଲାନି। ସେଥିଲାଗି ପୁଣି ବାଇଶି ତାରିଖ ପକେଇଛନ୍ତି ପୁଣି କ୍ଲାଇମେଟ ଯଦି ଠିକ ଆସିଲା ଠିକ ଇଏ କୁ ଖୋଲିବେ ନହେଲେ ପୁଣି ଛୁଟି କରିବା କହୁଛନ୍ତି।
ହଁ ସିଆଡେ ଯେହେତୁ ଏତେ ଟିକେ ଘ
ହୁଁ ଗରମ ଟିକେ ବେଶି ହଉଛି ବର୍ଷା ଟୋଟାଲି ହଉନି। ଦି ମାସ ପରେ କାଲି ଟିକେ ବର୍ଷା ହେଇଥିଲା। ସେ ପୁଣି ବିି ଗଲା ଆଜି ନାହିଁ ବର୍ଷା। ଖରା।
ହଉ କାଟିଦିଅ।
ହୁଁ ହୁଁ। ହଁ ମୁଁ ରଖୁଛି।
ହଉ।
ହଉନି କଣ?